ହାଲୋ।
ହଁ ନମସ୍କାର। କଣ କରୁଛନ୍ତି?
ହାଲୋ।
ହାଲୋ। ଶୁଣାଯାଉଛି ମୋ କଥା ଆପଣଙ୍କୁ?
ହଁ ହଁ ହଁ ଶୁଭାଯାଉଛି।
ହଁ ମୁଁ କହିଲି ନମସ୍କାର। କଣ କରୁଚ୍
ନମସ୍କାର। କଣ କଣ କରୁଥିଲେ?
ମୁଁ ଏଇ ଛାତ ଉପରେ ବୁଲୁଛି।
ଏ ଛାତ ଉପରେ ବୁଲୁଛନ୍ତି ନା କଣ?
ହଁ ହଁ ଏବେ ଟିକେ ବର୍ଷା ଛଡିଲା ତ ମୁଁ ସେ ଥିପାଇଁ କହିଲି ଦେଖିବା ଟିକେ ଖରା ଦୋଉଛି କି ନାହିଁ।
ହ ତମେ କଣ ପଢାପଢି କରୁଛ?
ହଁ ମୁଁ ପଢା ପଢି ସ
ତମେ କଣ ପଢା ପଢିି କରୁଛ?
ମୋ ପଢାପଢି ସରିଲାଣି ବର୍ଷେ ହେଲା ମୁଁ ଏବେ ଜବ୍ କରୁଛି।
ଓହୋ କୋଠି କଣ ନା ଏ ଏବେ କଣ କରିବ ବୋଲି ଆଗକୁ ଭାବିଛ?
ନା ମୁଁ ଏବେ ଚାକିରି କରୁଛି ଗୋଟେ ଇନ୍ସୁରାନ୍ସ ଅଫିସ ରେ ଅଛି। ଆଗକୁ କିଛି ଭାବିନି ଅଛି ତ ଗୋଟେ ଜାଗାରେ ଅଛି ଆଉ। ଆଉ ଆପଣ ଖାଇସାଇଲେଣି?
ଅ ହା ମୁ କହିଲି ଆଉ-ଉ-ଉ-ଉ ଘରେ ସବୁ ସମସ୍ତେଙ୍କ ଭଲ ଅଛନ୍ତି, ମୁଁ କହିଲି ଘରେ ସମସ
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି। ହଁ ହଁ ସମସ୍ତେ ଭଲ ଅଛନ୍ତି।
ଏଇ ବର୍ଷା ଯୋଗୁ କଥା ଟିକେ ଠିକ ସେ ମାନେ ଟାୱାର ହଉନି ତ। କଥା ଟିକେ ଏପଟ ସେପ
ଟିକେ ବାହାରକୁ ପଳେଇ ଆସନ୍ତୁ। ମୁଇ ମୁଁ କହିଲି ବାହାରକୁ ପଳେଇ ଆସନ୍ତୁ ମୁଁ ସେ ବାହାରେ ହିଁ ବୁଲୁଛି। କଣ କହିଲେ?
ହଁ ବା ସେ ବାହ ବଡ ବଡ ବିଲଡିଙ୍ଗ ଯା ରହିଯାଇଛି ତ ନେଟୱାର୍କ ପ୍ରୋବ୍ଲେମ ଟିକେ ଦଉଛି।
ଓହୋ ସେଇ ହଁ ତ ଆମର ନା କାଲି ସ ଖାଳୁ ବର୍ଷା ହଉଛି ଆଜି ସଖାଳ ଯାଏଁ।
କ ତମ କୋପଟ କୋଉଠି ଭୁବନେଶ୍ଵର ନା ଭୁବନେଶ୍ଵର ବାହାରେ ଘର?
ନାଇଁ ଆମର ଯାଜପୁର।
ହ୍ୟାଲୋ।
ଆପଣ ହଁ ମୁଁ କହିଲି ଆମର ଯାଜପୁର ନା।
ଶ୍ୱର ନା ଭୁବନେଶ୍ୱର୍ ବାହାରେ ରହୁଛ?
ଯାଜପୁରରେ ରହୁଛି। ଯାଜପୁର।
କୋଉଠି?
ଯାଜପୁର।
ଓ।
ଯାଜପୁରରେ ଶୁଣିଛନ୍ତି ନା?
ହଁ ହଁ ଶୁଭୁଛି କୁହନ୍ତୁ। ଶୁଣୁଛି ବା।
ମୁଁ କହିଲି ମୁଁ ଯାଜପୁରରେ ରହୁଛି। ମୁଁ କହିଲି ମୁଁ ଯାଜପୁରରେ ରହୁଛି।
ବର୍ଷା ଯୋଗୁ ଟିକେ ଉ ନେଟୱାର୍କ ପ୍ରୋବ୍ଲେମ ରହୁଛି ଜିଓ ସିମ ର ନେଟୱାର୍କ ଯାହା ଜାଣିନାହାନ୍ତି କି। ବେଳେ ବେଳେ ଠିକ୍ ଚାଲିବ। ନହେଲେ ଠିକ ଚାଲିବନି ସେମିତି ଆଉ।
ମୋର ବା ଟୋଟାଲି ହଁ ମୋର ଟୋଟାଲି ନେଟୱର୍କ ଆସିଲାନି। ଏବେ ହେଇ ଆସିଲା। ଏଇ ବାରଟା ବାରଟା ପରଠୁ ଆସିଲା।
ଭାଇ ଭଉଣୀ ସବୁ କେତେ?
ଆମର-ଅ-ଅ-ଅ ତ କହିବାକୁ ଗଲେ ଆମର ଜଏଣ୍ଟ ଫ୍ୟାମିଲି ସବୁ ମିଶିକି ରହୁଛୁ।
ହୁଁ ଜଏଣ୍ଟ ଫ୍ୟାମିଲି ଭଲ ମଜା ଲାଗୁଥିବ ଆଉ।
ହଁ ଭଲ ମଜା ଲାଗୁଥିବ ସମସ୍ତେ ମିଶିକି ଅଛୁ ଭାଇ ଭଉଣୀ ଏବେ ତ ଦିଦି ଘରିକାଙ୍କର ସ ସବୁ ବାହାଘର ସରିଗଲାଣି ଆଉ ମୁଁ ଭାଇ ଏଇମାନେ ସବୁ ଅ ଛୁ ଏବେ ଘରେ ଆଉ।
ତମେ ସଭା ସାନ? ଆହ୍ ତାହେଲେ ଭଲ ମଜା ତମର ଅଛି। ସଭା ସାନ ମାନଙ୍କ ବଡ ମାନଙ୍କ ହଁ।
ଭାଇଘରିଆ ଅଛନ୍ତି ଭାଇଘରିଆଙ୍କର ବାହାଘର ହେଇନି। ଦି ଦି ଘରିଆ ଙ୍କର ବାହାଘର ସବୁ ହେଇଯାଇଛି। ତ ଆମେ ଏଇ ଭାଇ ଭଉଣୀ ଅଛୁ ସକାଳୁ ହଁ। ତ ସଖାଳୁ ତ ବର୍ଷା ହଉଛି କାଲି ଠାରୁ ବାହାରକୁ ବାହାରିବାର ନାହିଁ। ଆଉ ନା। ଏବେ ଟିକେ କଣ ହାଲକା ଯୋଉ ଖରା ଦେଖେଇଲାଣି ସେ ଯୋଗୁ ଟିକେ ଆଇଛି ଛାତ ଉପରେ ବୁଲୁ ଛି ଆଉ।
ସେଆ ବୁଲିବା କଣ କରିବା ବୁଲିବା ସବୁ କଥା ଟାଇମ୍ ତମର ତ ଭଲ ଗଲା। ଛୋଟ ସବୁ ସିନା ହବ ଭଲ ଘରେ ତ ଜଏଣ୍ଟ ଫ୍ୟାମିଲି ତ ଗୋଟେ କହିଲା ବ ସେ ବର୍ଷ ସବୁରେ ତ ଗୋଟେ ଭୋଜିର ଆଶା ଆଉ ଜଏଣ୍ଟ ଫ୍ୟାମିଲିରେ ଆଉ ଆମର ହେଲେ ଜଏଣ୍ଟ ଫ୍ୟାମିଲି ନା ଆମର ବି ଜଏଣ୍ଟ ଫ୍ୟାମିଲି ଯୋଗୁ ଯେତେବେଳେ ଖାଇ ବସିଲା ବେଳୁ ଗୋଟେ ଭୋଜି ବସି ଗଲା ସମସ୍ତେ ବସେଇଲା ଆ ଆମର ଏ ଭାଇ ଭଉଣୀ ସମସ୍ତେ ଏକାଠି ଭାଇ ଭଉଣୀ ଦଶ ଜଣ ଭାଇ ଛଅ ଭଉଣୀ ଚାରି
ଆଛା।
ଦିଟା ବାହା ହେଇଯାଇଛନ୍ତି ଆଉ ଗୋଟେ ଦଶମ ମୋର ପଢୁଛି ଆଉ ଗୋଟେ ପ୍ଲସ୍ ଥ୍ରୀରେ ପଢୁଛି ଇଏ କରିକି ଆଉ ଆଉ ପିଲା ଯାକରୁ ପୁଅ ତିନିଟା ର ଗ୍ରାଜୁଏସଁ ଆଁ ପୁଅ ତିନିଟାଙ୍କର ପଢା ସରିଲାଣି ଆଉ ତିନିଟା ପୁଅ ପଢୁଛନ୍ତି ଇଏ ଆମେ ଅ ଗଲା ଚଳୁଛି ଆଉ ମା ମାମା ବଡ ମାମା ହେଇକି କେତେ ଜଣ ତମ ବାବାଙ୍କର କେତେ ଜଣ ଭାଇ
ହେଲେ
ମୁ କହିଲି ତମ ବାବା କେତେ ଭାଇ?
ଆମର ମୋ ବାପା ର ହଁ ଦି ହଁ ଦି ଭାଇ ଗୋଟେ ଭଉଣୀ ଆଉ ସାନ ଜେଜେଙ୍କର ପୁଅ ଝିଅ ଦିଟା
ଅଁ ହଁ।
ମାନେ ସା ମୁଁ ଜେଜେ ସାନ ଜେଜେ ସେବେଠୁ ଏକାଠି ଅଛୁ ଆଉ
ହଁ ଭଲ ଏମିତି ଜଏଣ୍ଟ ଫାମିଲି ରହିଲେ ଵଢିଆ ଆମର ରନ୍ଧାପଢା ସବୁ ସରିଗଲାଣି କାଲି ପିଲାମାନେ ସବୁ ଆଜି ଛୋଟ ତିର ରବିବାର ତ ସବୁ ବୁଲଛନ୍ତି କହୁଛନ୍ତି ବ ଆମେ ଟିକେ ଦେ ଗୋଟେ ଦିଟା ହେଲେ ଖାଇବେ ଲାଇଟ ପଳେଇଛି ଆମର ଏପଟୁ ଲାଇଟ୍ ଟି ଆଇଲେ ପାଣି ଖାଲି ମେଘ ଦେଖ ମେଘ ନଥିଲା ଏପଟେ ମେଘ ଯେମତି ଦେଖ ଥେଲା ଯେ ସାଙ୍ଗେ ସାଙ୍ଗେ ଲାଇଟ୍ କାଟିଦେଲା ଯେ ଲାଇଟ୍ ଆସିଲେ ପିଲା
ଟିକେ ପବନଦେଲେ ଲାଇନ କାଟି ଦଉଛି ଟିକେ ଯଦି ଖରା ଦିନେ ଟିକେ କଣ ହବ ଲାଇନ କାଟି ଦଉଛି ଆମର ଖରା ଦିନେ ବିଶ୍ଵାସ କରିବନି ସେ ଯୋଉ ଲାଇନ କାଟୁଥିଲା
କଣ ନାହିଁ ହେଇଚି କହି ହବନି ଧରି
ହଁ।
ତମର ରୋଷେଇ ସାରିଗଲାଣି?
ତିନି ଥର ଏମତି କାଟିବୁ ହଁ ଆମର କଣ ରୋଷେଇ ସବୁ ସଇଲାଣି ମୁଁ ତ ମୋର ବୁଲୁଛି ଇଆଡେ ମୁଁ ଆଉ ଦେଖିନି
ତମେ ବୁଲୁଛ ଘ ଦସ ରସ କରି ଆଉ ଆଉ ତମର ଯୋଉ ତମ ଯେ ମା ହେରିକା କିଏ ଅଛନ୍ତି?
ନା ଆମ ଜେଜେ ଜେଜେମାଁ ଆଉ କେହି ନାହାନ୍ତି ଖାଲି ସାନ ଜେଜେ ଅଛନ୍ତି।
ଜେଜେବାପା ଜେଜେମା ମା ନାହାନ୍ତି?
ନା ନା ଖାଲି ସାନ ଖାଲି ସାନ ଜେଜେ ଅଛନ୍ତି ହଁ। ଆଉ ଜେଜେ ଜେଜେମା ଆଉ କିଏ ନାହାନ୍ତି।
ଜେଜେବାପା ଜେଜେ ଜେଜେ ମା ଥିଲେ ଖୁସି
ନେ ଜେଜେମା ସାନ ଜେଜେମା ଥିଲେ କିନ୍ତୁ ଏଇ ବର୍ଷ ତା ଙ୍କର ଦେହାନ୍ତ ହେଇଗଲା। ଆଉ ତ ଏ ଖାଲି ସାନ ତଜେ ହିଁ ଅଛନ୍ତି। ହଁ ଏଇ ଅଳ୍ପ ଦିନ ହବ ଏଇ ତିନି ଚାରି ମାସ କି ପାଞ୍ଚ ମାସ ଆର ଭିତରେ ହବ।
ହୁଁ।
ହଁଉ ଏଇ ବସିଛି ମାନେ ହଁ ସେ ଜଳଖିଆ ଆଜି ଖାଇ ଦେଇେଇଥିଲି ସକାଳୁ। ତ ହ ଆଉ ଭୋକ ହିଁ ହଉନି କିଛି ଖାଇବାକୁ। ଆଉ ସକାଳେ ଯୋଉ ଘୋଗୁନି ମୁଁ କାଲି ଘୁଗୁନି ଇଟିଲି ବରା ଚପ୍ ଏଗୁରା ସବୁ ନେଇ ଆସିଥିଲୁ ନା ବର୍ଷା ବର୍ଷା ହଉଥିଲା ବୋଲି କି? ତ ଖାଇଦେଇଚି ସେ ଭୋକ ହି ହଉନି ତ କୁଆଡେ ବି ଯାଇ ହଉନି।
ମର ରୋଷ ଅଉ ଆଜି ଆମର ରବିବାର ତ ସେଠୁ
ହଁ ହଁ।
ରାତି ପିଲାମାନେ ସମସ୍ତେ ବସିଲେ ଧେବରା ସବୁ ଖାଇଲେ ଏବେ କୈଳାସ ଖାଇବ। ଆମର ରୋଷେଇ ହେଇକି ଥୁଆ ହେଇଛି ଆମର ରବାର ତ ଆଇଁଷ ହୁଏନି ସାଧାରେ ଭାତ ଡାଲି ଆଳୁ ଚଟଣିୀ ଆଉ ପିଲାଙ୍କ ପାଇଁ ଖାଲି ପାମ୍ପଡ଼ ଛଣା ହବ। ପିଲା ଖାଇବେ। ତା ବି ଗିରୋଷେଇ ଘର ରବାର। ତ ତାଙ୍କ ପସନ୍ଦର ଟିଫିନ ତାଙ୍କ ପସନ୍ଦର ଖାଇବା।
ହଁ ରବିବାର ସମସ୍ତେ ଘରେ ଥିବେ ନା ସେ ସବୁ କହିବେ ଆମକୁ
ଘରେ ହଁ ସମସ୍ତେ ଘରେ ଅଛନ୍ତି ମୁଁ ବାହାରେ ଅଛିରେ ଘରେ ଦେଥିଲେ ମୁଁ କଥା ହେଇପାରିନଥାନ୍ତି। ମାନେ ସେମାନଙ୍କ କଥାବାର୍ତ୍ତା ହିଁ ଜୋର ସୁବିଥା ନ୍ତା। ଗହଳି ସବୁବେଳେ ତାଙ୍କର ସେ ପୁଣି ଆଉଥରେ ବଡ ବଡ ପୁଅ
ତାଙ୍କୁ ଗୋଟେ ଘରେ ସବୁବେଳେ ବସଛେ। ଭୋକ ହଉନି ଏ ଗୋଟେ କାମ କରିବା ତମକୁ ଯେତେ ଭୋକ ଭୋକ ହବ ଗୋଟେ ଜାଗାରେ ବସିଲେ ଜମାରୁ ଭୋକ ହିଁ ହବନି।
ତମ ଘର ତ ବି ଗହଳି ହଉଥିବ।
ହଁ ମୁଁ ପଳେଇ ଆସିଛି ଏଆଡେ ଛାତ ଉପରକୁ ନା। ମୁଇଁ କୋଟିଆ ବସିଛି ଆଉ ଓଦାରେ କିଏ ବାହାରିବ ସେ ସବୁ ବସି ଟିଭି ଦେଖୁଛନ୍ତି। ଆ ମୁଁ ମୋର ଛାତରେ ବଲୁଛି।
ଆଉ କଣ? ଏ ସେ ସବୁ ଇଏ ତମ ଯୋଉ ଆକାଶ ସଫା ଦେଖା ହେଲାଣି ସେପଟେ।
ହଁ ଟିକେ ହାଲକା ଯୋଉ ଖରା ଦେଖଉଛି ହଁ। ଟିକେ ହାଲକା ଖରା ଦେଖଉଛି ଆଉ ଟିକେ ଖରା ଦେଖଉ
ମେଘ ଅନ୍ଧାର କରିଥିଲା ମେଘ ଏବେ କିଛି ନାହିଁ। ଆକାଶ ଟା ଧଳା ହେଇକି ଫର୍ଚ୍ଚା ଅଛି ମାତ୍ର ଇ ଖରା ନାହିଁ।
ହଁ ହଁ ସେମିତି ଟିକେ ଫର୍ ଥ୍ରୀ ଯଇଛି ମାନେ ଟିକେ ହାଲକା ହାଲକା ଖରା ଦେଖଉଚି। ଏ ଖରା ହେଲେ ଦେଖାନ୍ତା ସେ ଯୋଉ ଲୁଗାପଟା ଗୁଡା ଶୁଖୁନି ସେମିତି ଥୁ ଥୁଆ ହେଇଚି।
ସେ ଆଉ ତମେ ନାଇଁ ତମେ ଆଗକୁ କଣ କରିବ ବୋଲି ଭାବ
କଣ କହିଲେ? ଆଗକୁ ସେମିତି ହଁ ହଁ। ଆଉ କିଛି ସେମିତି କିଛି ଭାବିନି ଏଇଠି ତ ଏଠି ଅଛି ବହୁତ ଭଲ ଜାଗାରେ ଅଛି ମୁଁ। ନାଇଁ ମୁଁ ଅଛି ଗୋଟେ ବହୁତ ଭଲ ଜାଗାରେ ଅଛି। ତ ଦରମା ବି ବହୁତ ଭଲ ମିଳୁଛି। ସେଠିକା ଲୋକ ବି ମାନେ ଯୋଉ ଆମର ଅଛନ୍ତି ସମସ୍ତେ ବୋହୁତ୍ ଭଲ। ବୋହୁତ୍ ଭଲସେ ମିଶୁଛନ୍ତି କଥାବାର୍ତ୍ତା ପାଖରେ ବି ଘରଠୁ ପାଖରେ
ହଁ ଘରଠୁ ପାଖରେ ହେଲେ ତ ଭଲ।
ଚିୟେ
ହୁଁ।
ଘର ପାଖରେ ନା ଆହୁରି ଭଲ ଲାଗିବ ଯିବା ଆସିବା
ହଁ ସେଇଟା ତ ହେଲେ ବୋହୁତ୍ ବଢିଆ ଆଉ। ହଉ ମା ଟିକେ ରଖୁଛି ଆଉ ଦି ମିନିଟ ପରେ କରିବି।
ଆଜ୍ଞା ଆଜ୍ଞା।
ବର୍ଷା ଦିନେ ହେଇ କାର